ଶୁଭାଯାଉଛି।
ଆଜ୍ଞା ଶୁଭାଯାଉଛି ତମ କଥା ଆ ଏ ବୁଲୁଛି।
ବୁଲୁଛ ମାନେ?
ଆରେ ଏଇଠି ବାରିରେ ଗଛ ଲଗା ହଉଛି ନା। ଏ ପରିବା ଗଛ।
ଆଉ ତମର କୋଉ କଉ ଗଛ ଲାଗିଛି ବାଡିରେ?
କଖାରୁ ଆଉ ଲଙ୍କା ବାଇଗଣ ଆ ସେଇଟା କଣ କୁନ୍ଦୁରି ତାପରେ କଲରା ଆଉ ଯୋଉ ଛୋଟ ଛୋଟ ମଞ୍ଜି ସେଗୁଡା ଏବେ ମାନେ ମଞ୍ଜି ଲଗା ହେଇଛି। ସେଗୁରା ଗଛ ହେଇନି ଏଗୁଡା ଗଛ ହେଇଯାଇଛି।
ଆଉ ଫୁଲ ଗଛ ଲାଗିନି କିଛି।
ହଁ ସେ ଫୁଲ ଗଛ ସେବତୀ ଜାଣିଛ।
ନା କେବେ ଆଣିବ ଦେଖିବା କମ୍ପ୍ୟୁଟର କ୍ଲାସ।
ହଁ ସେମିତି ସେଇଟା ଆଉ ଗୋଟେ ଫୁଲ ଗଛ ମୁଁ ଜାଣିନି ତା ନାଁ କଣ। ଆଉ ମୁଁ ଲଗେଇଛି ସୂର୍ଯ୍ୟମୁଖୀ।
ଆ ଆ ହା ସୂର୍ଯ୍ୟମୁଖୀ।
ଆରେ ସେ ସୂର୍ଯ୍ୟମୁଖୀ ଗଛର ଫୁଲଟା ଫୁଟିକି ଆ ତା ପରେ ସେ ମରିଗଲାଣି ସେଥିରେ ଗୋଟେ ହିଁ ହେଇଥିଲା।
ଆଛା।
ତ ମୁଁ ଭାବୁଛି ଆଉ ମଞ୍ଜି ଆଣିକି ଲଗେଇବି ବଡ ବଡ଼ ବାଲା ମିଳୁଛି ନା। ବଜାରରେ ଆରାମସେ ଆଣିକି ଲଗେଇ ହେବ ତ ମୁ ସେ କରିକି ବାବିଛି। ଆଉ କଲରା ଗଛ ବି ତାପରେ ଆଉ ଯଉ ଗଛ ହେଲେ ସେଟା ପଛରେ କୁହାବ ଆଉ ସେ ଆଗ ହଉ ଫଳ ହେଲେ ସିନା। ଆଖୁ ଗଛ ବି ଦିଟା ଲାଗିଛି।
ଆଖୁ ଗଛ ଆଖୁ ହେଇଛି ନା?
ଆରେ ଛୋଟ ଛୋଟ ହେଇ ଛୋଟ ଛୋଟ ସେ ବଡ ହେଲେ ସିନା। ଲଗାନ୍ତିନି। ଜଣେ ଜଣେ ଗୋଟାଏ ଦିଟା ହଉ ତିନିଟା ଚାରିଟା ହଉ ଲଗାନ୍ତି ଘରେ।
ହଉ ତମେ କେବେ ମୋ ପାଇଁ ଆଣିଦବ ଆଉ।
ଆରେ ହେଲେ ନିଆହବ ନା ଆଉ ମୁଁ ତ ନିଜେ ଖାଇନି ତମକୁ ଦେବି।
ମୁଁ କମ କଣ ହେଇନି କେହି ଯାଏଁ ଗଛରେ।
ଆରେ ଏବେ ଲଗା ହେଇଥିଲା ଏଇଠି ସେ ହେଇଯାଇଥିଲା ବାରିରେ ତ। ତ ସେଇଗଟା ହଉଛି ଛୋଟିଆ ଛୋଟିଆ ଗଛ ହେଇଛି ଆଖୁ। ଏ ଦି ଦି ତିନି ଫୁଟ ହବ ତ ଏଥିରେ ଆଖୁ କଆଡୁ ଆସିବ?
ଆଚ୍ଛା।
ସି ଯାଇକି ବଢିକି ପାଖଳ ହେଲେ ତାପରେ ଆଖୁ ହବ କାଟିକି ଖାଇବ ବୁ ଖାଇବାର ଇଚ୍ଛା ଅଛି। ପଲା ନାଥ ପୁରା ଆଡେ ଲିଙ୍ଗି ପୁରା ଆଡେ ସିଆଡେ ହେଇଥିବ ବହୁତ
ତମେ ମୁଁ ଲିଙ୍ଗପୁର ଆଡ଼େ ଯାଇପାରିବିନି ତମେ ଯଦି ଆଣିକି ଦବ ମୁଁ ଖାଇବି।
ବାରିରେ ପଶିଯିବା ଗଲା କାଟି ନେଇ ପଳେଇ ଆସିବା।
ହଁ ତମେ ଏକେଲା ଯିବ ମୁଁ ଯିବି ବୋଲି ମତେ ଯଦି କିଏ ବାଡେଇବ ମୁଁ
ଆଉ ତାହେଲେ ରାତିରେ ଯିଏ ନହେଲେ ଆ ଯେତେବେଳେ, କଟା ହୁଏ ସେତେବେଳେ ମାଗିଲେ ଦେବିନି ଆରେ କେତେବେଳେ, କାଳେ ଆସିବା ହୁଁ। ଆ ରେ ସାଉଣ୍ଡ ତ ଆସୁଛି।
ହଁ ହଁ ଶୁଭିଲା କୁହ ଶୁଭୁ ନଥିଲା।
ହଁ ଶୁଭୁନଥିଲା ମତେ ଠିକ ଠାକ ସବୁ ଶୁଭୁଛି ତମକୁ ଶୁଭୁନି।
ମୋତେ ଟିକେ ଆମର ଟିକେ ଏ ପଟେ ନେଟୱାର୍କ ପ୍ରୋବ୍ଲେମ୍ ଅଛି ତ ସେଥିପାଇଁ ମୋତେ ଶୁଭୁ ଆଉ
ହଁ ଲାଗୁଛି ନେଟୱାର୍କ ପ୍ରୋବ୍ଲେମ୍ ଭଳିଆ ଅଟକି ଅଟକି ଆସିଲା। କି ଏପର୍ଯ୍ୟନ୍ତ କିଛି ନାହିଁ।
ଆଚ୍ଛା।
କଣ ଖାଇବାକୁ ହଉଛି ଆଜି ତ ଛୁଟି ଅଛି ନା ଖୋଲା ଅଛି?
ଆଜି ଖୋଲା ଅଛି ତମେ ଆସିଲେ ଯେ ସେଇଟା ଅଲଗା କଥା।
ସତରେ ମତେ ଲାଗେ ଶନିବାର ତ ଛୁଟି।
ଶନିବାର ତ ଛୁଟି ତମେ ଏଇନା କା କମ୍ପ୍ୟୁଟର କ୍ଲାସ ତ ବନ୍ଦ ନୁହଁ କମ୍ପୁଟର କ୍ଲାସ ତ ହଉ ଖୋଲା ଅଛି।
ଅ ଆଚ୍ଛା ଆଚ୍ଛା। ସେଇଟା ଖୋଲା ଅଛି ସେ ତାଙ୍କର ଅଲଗା।
ସେଟା ଖୋଲା ଅଛି। ତମେ ଟ୍ରାଏ କର, ଆସିବ ଯଦି ଆସିବ ଭଲ କଥା।
ଆରେ ପରୀକ୍ଷା ଟା କେବେ ହବ?
କୋଉ ପରୀକ୍ଷା ଟା ଯେ ଜୁଲାଇ ମାସ ଆଡେ ଲା ଜୁଲାଇ ଲାଷ୍ଟ ଆଡ଼କୁ ହେବ।
ଆରେ କିଛି ଏଇନା ଗଭର୍ମେଣ୍ଟ ଏକ୍ସାମ୍ମ ର ଏଣ୍ଟ୍ରାନ୍ସ ଚାଲିଥିବ ନା?
ହ୍ୟାଲୋ ହ୍ୟାଲୋ କଣ କହୁଛ?
ଆରେ ଏଜାମ୍ ର ଯୋଉ ଗଭମେଣ୍ଟ ଏଜାମ ହୁଏ ନା? ବୁହୁତ ସାରା ଏ କୋଉଠିରେ ଜଣା ଗୋଟେ ମୁଁ ଭାବଛି ୟୁଟ୍ୟୁବ୍ ୟୁଟ୍ୟୁବ୍ ଦେଖି କହୁଥିଲି ଗୋଟେ ପକେଇଦେବି ଏକ୍ଜାମ ଦେବା ପାଇଁ।
ହଁ ଦେଖିକି ପକାଅ ସେଇଟା ତ ଭଲ କଥା ନା। ବାଜୁ ବାଜୁ ଯଦି କହୁଥିରେ ବାଜିବ କଣ ପକେଇଥିଲି?
ସେଇ ଏଜାମ୍ ପାଇଁ।
ମୁଁ କିଛି ଏକ୍ଜାମ ପକେଇନି ତ ମୁଁ ତ ଧର ପ୍ଲସ୍ ଥ୍ରି ସରିଲାଣି ପ ପ୍ଲସ ଥ୍ରି ସରିଲେ ମୁଁ ପକେଇବି ନି ଆଉ।
କଣ ପ୍ଲସ ଥ୍ରି ପ୍ରୁବରୁ ପକେଇ ହେବନି?
ପ୍ଲସ୍ ଟୁ ପୃବରୁ ପକେଇ ହେବ ସି ଅଲଗା ଏଣ୍ଟାନ୍ସକୁ ପକେଇବ ନା ଆ ମାନେ ପ୍ଲସ୍ ଟୁ ଲେବୁଲ୍ର ର ଯେତିକି ଏଟାନ୍ସ।
ଆଚ୍ଛା। ଏଗୁଡ଼ା ପ୍ଲସ୍ ଥ୍ରୀର ପ୍ଲସ୍ ଥ୍ରୀ ଲେବୁଲ୍ର ଏଣ୍ଟ୍ରାନ୍ସ ଅଲଗା।
ହ ପ୍ଲସ ଟୁ ମାନେ ମୁଁ କଣ ପକେଇଥିଲି ମୁଁ ଓଜେଇ ଟା ପକେଇଥିଲି ଯୋଉ ଓଜେଇ କହୁଛି ମୋ ଓଇଟା ହିଁ ପ କେଇ ଥିଲି।
ଓ ଇଟି ମାନେ କଣ?
ସେଇଟା ଆଗ୍ରିକଲଚର୍।
ଚାଷ ବାସ,
ହଁ ସେଇଟା ଓଇଠିରେ ହିଁ ସବୁ ଅଛି ଆଗ୍ରିକଲଚର ଅଛି, ହର୍ଟିକଲଚର ଅଛି, ମାନେ ଫାର୍ ଉପରେ। ତାପରେ ଭେ ଭେଣ୍ଟିନାରୀ ମାନେ ପଶୁ ଡକ୍ଟର ମାନେ ପଶୁମାନଙ୍କ ଉପରେ। ଆଉ ଏମିତି ସବୁ ଅଛି ଆଉ।
ମୋ ଭାଉଜ ଓହୋ ଓ ଇ ଟି। ତା ପାଇଁ କଣ ଏକ୍ସଟ୍ରା କୋର୍ସ କରିବାକୁ ପଡେ ନାହିଁ ଏମତି
ନା ନା ସେଇଟା ପ୍ଲସ୍ ଟୁ ଲେବୁଲ୍ ର ତମେ ଯଦି ସାଇନ୍ସ ବ୍ୟାଗ୍ରାଉଣ୍ଡ ରୁ ଥିବ। ଓ ତମେ ତାହେଲେ ସେଇଥିରେ ମାନେ ଆ ଆପ୍ଲାଏ କରିବ ତମର ଯଦି ସେଇଥିରେ ସି ଏକ୍ଜାମ ଦେବ ତୁମେ ଯଦି ସେଇଥିରେ ସିଲେକ୍ସନ୍ ହେଇଛ ତୁମେ ସେଥିରେ ପଢ଼ିବ ଓ ୟୁ ଟି ଚାରି ବର୍ଷ କରିବ।
ତ ଇଏ ସାଇନ୍ସ ନବା କଣ ଜରୁରୀ ଇମ୍ପୋର୍ଟାଣ୍ଟ୍?
ହଁ।
ଓ ଆଉ କୋଉ ଷ୍ଟିମ୍ ରେ ହବନି?
ନା।
କେବଳ ସାଇନ୍ସ ବାଲାଙ୍କ ପାଇଁ ସେଇଟା ପକେଇବ ତମେ ସାଇନ୍ସ?
ହଁ ହଁ ସାଇନ୍ସ ନେଲେ ସବୁ ବ୍ଯାଗ୍ରାଉଣ୍ଡ ଖୋଲା। ମାନେ ମୁଁ ଗୋଟେ ପିଲା ସାଇନ୍ସ ପଢ଼ିବି ମୁଁ ତମ ମାନେ ଆର୍ଟସ୍ ସବୁ ସବୁ ଏକ୍ ଜାମ୍ ଦେଇ ଲ କରିପାରିବି ସବୁ ସବୁକରିପାରିବି କିନ୍ତୁ ତମେ ଯେହେତୁ ଆର୍ଟ୍ସ ପଢ଼ୁଚ ତମେ ସାଇନ୍ସ ର ବ୍ୟାକଗ୍ରାଉଣ୍ଡ କୁ ଆସି ତମେ ହାଇରୁ ଲୋ ଯାଇପାରିବ କିନ୍ତୁ ଲୋ ର ହାଇକୁ ଯାଇପରିବନି କାରଣ ତମ ପାଠ ଧରିବାକୁ ଅସୁବିଧା ହବ।
ଓ ଆଚ୍ଛା ଆଚ୍ଛା ଏମିତି କଥା।
ହଁ।
ସେଟା ଜଣା ନଥିଲା।
ହୁଁ ଏବେ ଜାଣିଲ?
ହୁଁ।
ହୁଁ।
ଝିଏ ଯାହାର କାମ
ହୁଁ ହୁଁ।
ହୁଁ ଆରେ ସିଏ ଯିବେ କୁଆଡେ କଲେଜ।
ତମ କୁ କହିଲେ କି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ଆରେ ମୁଁ କୁଆଡେ ଯାଉନି ନା ସେଥିପାଇଁ।
କଣ ଗୁରେ କ ତମକୁ କହିଲେ ନା ତମକୁ କହିଲେ ନା? ହ ହୋ ମୁଁ କହିଦେବି ଏଇ କଥାଟା ଭାଇରାଲ କରିଦେବି। ତମ ଘରେ କଣ କହିଲେ ତମ ମାମା?
ଆରେ ସେ ଝିଅକୁ କଲେଜ୍ ଛାଡିବାର
କୋଉ ଝିଅ?
ଆରେ ଭଉଣୀ।
ଓ ହୋ।
ଆଉ କିଏ କଲେଜ ଯାଉଥିବ କହୁନ ମୁଁ? ହୁଁ।
ନିଜର?
ହୁଁ ଆଉ କଣ କୁଆଡୁ ଗୋଟେଇକି ଆଣିବା?
ନା କାଇଁ ଗୋଟେଇକି ଆଣିବ ନିଜର ତ ଅଛି ଆଉ କାଇଁ ଗୋଟେଇକିକଆଣିବ? ଆମେ ତ ସବୁ ସିଙ୍ଗଲ୍ ଚାଇଲ୍ଡ ଆଉ।
ଭଲ।
ଆଉ ତମର କେତେ ଟାକ୍ସ ସଇଲାଣି?
ମୋର? ସରିଗଲାଣି, କିଏ ଆଣି ଗୋଟାଏ, ଏଇ ଦିଟା, କି ଗୋଟେ?
ହଉ, ମତେ ଆଉ ତିିନି ଥର କଲ୍ କରିଦବ ଆଉ।
ଆରେ ବାପ୍ ରେ! ହଉ ହଉ।
ଏବେ ହିଁ କରିବ। ଆ ପରେ ପରେ କ ଲଗାତାର କରିଦବ କାରଣ, କାମ ଯଲ୍ଦି କରିବାକୁ ଅଛି ନା ତ ସେଥିପାଇଁ।
ଆଜ୍ଞା।
ଆଉ, ଆଜି କଣ ଆଇଟମ୍ ହବାର ଅଛି ତମ ଘରେ?
ସେ ସବୁ ମତେ ଜଣା ନାହିିଁ। ରୋଷେଇ କରୁ ଥିଲେ ଜଣାଥାନ୍ତା, ଜଣା ନାହିଁ ମତେ।
ଆଇଟମ୍ ହବାର ଅଛି।
ଆରେ ଜଣା ନାଇଁ।
ପଚାରୁନ ତମ ଘରେ କାହାକୁ ଗୋଟେ ପଚାରିବ! ଆଜି ମାମା କଣ ହବ କଣ ନାହିଁ? ସେ ତମକୁ କହିଦେବେନି କଣ ରୋଷେଇ ଆଜି ହବ?
ବ ଆଉ କିଛି, ଇଚ୍ଛା ହଉନି।
ତମେ ରୋଷେଇ ଜାଣିଛ ନା ନାଇଁ କହିଲ? ତମେ ରୋଷେଇ ଜାଣିଛ ନା ନାଇଁ?
ହୁଁ।
କଣ ରୋଷେଇ ଜାଣିଛ?
ହୁଁ, ଖାଇବା ଜିନିଷ ଯାହା ଖାଇ ହବ। ସେରା ରୋଷେଇ କରିବ। ଆରେ ଖାଇବା ଜିନିଷ।
ଖାଇବା ଜିନିଷ କଣ ଜାଣିଛ କହୁନ?
ଆ, ଭାତ, ଭଜା, ତରକାରୀ।
ଏ କରିଦବ ସବୁ।
ହୁଁ।
ଭାତ ଟା କେମିତି ହବ ମୋତେ ଟିକେ କହିଲ?
ପାଣି ଗରମ।
ଆଉ, ଗ୍ୟାସ୍ ହା ଆଁ-ଗ୍ ଗ୍ୟାସ୍ ହାଣ୍ଡି ଅନ୍ କରିବନି?
ସେମିତିରେ ତ ଆଗ ଚାଲିକି କିଚେନ୍ ପାଖକୁ ଯିବାକୁ ପଡିବ!
ହଁ, କହିବ ନା ପୁରା ଷ୍ଟେପ୍ କହିବ ଆଉ।
ଇଏ କି ଷ୍ଟେପ୍! ଖାଲି ରେସିପି ଟା କୁହାହବ। ବାକି ତମେ ତମର କରିବ।
ନାଁ, ଆ-ଆଉ କୋଉଠି ଯାଇକି ଭାତ ବସିି, ପାଣି ଗରମ କୋଉଠି କରିବି?
ହୁଁ, କଣ କୋଉଥିରେ କରା ହୋଇ ଗଏ ଗ୍ୟାସ୍ ଉପରେ, ଚୁଲି ଉପରେ। ଓ କଣ ସେଥିରେ ଭାତ ହବ, ୱାଟର୍ ହିଟରରେ ଭାତ ବସିବ।
ଆଉ ତ ତମେ କହିଲ, ପାଣି ଗରମ ହବ। ପାଣି ଗରମ ହବ, ୱାଟର ହିଟର୍ ବି ତ ପାଣି ଗରମ ହବ ନା!
ଆରେ ଭା-ଭାତ ପାଇଁ ପଚାରିଲ ବା।
ଓହୋ! ଭାତ ପାଇଁ ପଚାରିଲି ଯଦି, କିଏ ଗୋଟେ ମୂର୍ଖ ଲୋକ ଟା ହେଇଥିବ ଫେରେ କଣ କରିବ?
ତମ ଭଳିଆ। ତମ ଭଳିଆ ମୂର୍ଖ ଲୋକ ସେୟା କରିବେ।
ହଁ ତମେ ଭାରୀ ଜ୍ଞାନୀ ଲୋକ ଜ୍ଞାନୀ ଗୁଣୀ ଲୋକ ଆଉ। ଆମେ ତ ମୂର୍ଖ ଲୋକ ତମେ ଜ୍ଞାନୀଗୁଣୀ ଲୋକ ନା।
ଆଜ୍ଞା।
ହୁଁ।
କେତେ ହେଲା ହୁଁ ହୁଁ ହୁଁ।
ହଁ କଥା ହେଇଚାଲ ହେଇଚାଲ ମୁଁ କହିବି କେତେ ହେଲା।
ଆରେ ବାପରେ
ଶୁଣ ଏ ଫର୍ ଆରେ ବାପରେ ବି ଫର୍ ବେଗନ ସି ଫର ଚଲୋ ଡି ଫର୍ ଡି ଫର୍ କଣ? ଚ ମିମ ଆସୁନି। ହାଲୋ ହାଲୋ ହଁ ହାଲୋ କୁହ କୁହ।
ସାଉଣ୍ଡ ହଉନି ନା କଣ ମଝିରେ ମଝି
ଅପଡାଉନ ହଉଛି ନା?
କି ଆଣି ମତେ ତ ଜଣା ପଡ଼ୁନି ମତେ ସବୁ ଠିକ ଠାକ୍ ସୁବୁଛି। ମତେ ତ ଠିକ ଠାକ ଆସୁଚି।
ହଁ ଦଶ ମିନିଟ ହେଇଗଲା କଲ କାଟିଦିଏ।
ହଁ ରହିଥାଅ ରହିଥାଅ ଟିକେ।
କଣ ରହିବି ଟିକେ କାଟିଦିଅ ହ କାଟିଦିଅ କାଟିଦିଅ।